ହ ହ୍ୟାଲୋ ଆଉ ଭଲ ତ ହସୁଛ ଆଉ କଣ ଘର ଫାଟି ଯାଉଛି ହା ହା ହା ହା ହୋ ହୋ
ଓଁ ହଁ ହଁ
ହିଁ ହିଁ
ଆଉ କଣ କରୁଛୁ ଆ ରୋଷେଇ କେତେବେଳେ କରିବୁ
ରୋଷେଇ ପୁରା ଏଇନା କରୁଛି ଗ୍ ଯୋଉ ଛତୁ ଟା ଭାଜୁଛି ଆଡେ ଚାଉଳ ପକଉ ଧଉଛି ସାଡ଼େ ଏଇଟା ତ ମୋ ବୋଉ ହେରିକା କହୁଛନ୍ତି କେତେବେଳେ ଟିକେ ତ ଆଳୁ କରୁନ କେମତି କରିବି କେତେବେଳେ ହେସା ଆମ ମୁତିବା ଆଗକୁ ହେଲେ ଆଗର ଟିକେ ଏଇଟା କରିସାରେ ତାପରେ ମୁତିବି ହୁଁ ଆଉ ଏଇମତି କହୁଛନ୍ତି କଣ କରିବି ମୁଁ ହଁ ଯାଇଥିଲେ ଚୁନି ମାସ ଗଣ୍ଡାକ ପାଇଥାନ୍ତେ ଖାଇଥାନ୍ତେ ଚୁନି ମାଛ ଧରିକି ଯାଇଥାନ୍ତେ ମୁଁ କିଇଲି ଚୁନି ମାଛ ବୁଧୁ ବାର ଦିନ ପଠେଇ ଦବୁ ସେ ଯେତେ କାମ ଥାଉ ମୁଁ ଗାଡି ପା ଆଗକୁ ଦୌଡିକି ଯିବି ହେରି ଧରିକି ଆଇବି ହେରି
ବସରେ ପଠେଇଦେବେ କହିବୁ
ହଁ ବସ ରେ ତ ମୁଁ କହିଛି କହିଲି ବସରେ ପଠେଇଦବୁ ମୋ ଏଇ ଏଇଟା କଣ ଏ ଏଇଟା ଝିଅ ଖୁଦ୍ର କୁଣି ହେଲା ଲ ନା କଣ
ଭାଦ୍ରବ ମାସରେ
ହଁ ଏଇଟା କି ମାସ କି ହେଲ ଏବେ ଭାଦ୍ରବ ମାସ ପଶିଲାଣି ସୋମବାରଠୁ
ଏଟା ଆଷାଡ ର
ଓହଁ ହଁ ହଁ ଯୋଡା ମାସ ପଶିଲା ପରା ହଁ ଯୋଡା ମାସ ଯେ ଏ ଯୋଉ କଣ କହିଲୁ ଏଇଟା ଆଶାଡ ହେଲା ନାଇଁ ଆସ ଆ
ହ
ମୁଁ ଦେଖେ କ୍ୟାଲେଣ୍ଡର ନ ଦେଖିଲେ କହିପାରିବିନି କିଛି
ହଁ
ଏଟ କଣ ମାସ ହେଲା
ଜୁଲାଇ ଅଗଷ୍ଟ
ଏଇଟା ହଉଛି ଜୁଲାଇ ହେଲା ହେଲା ଜୁଲାଇ ବାଇଶରେ ମୋ ଝିଅର ଜନ୍ମଦିନ
କେକ ପଠେଇ ଦେବୁ
ଓ କରିବେ କି ନାହିଁ କେହି ଜାଣେ ଏଇ ଯୋଉ ଛୁଆ ମାନେ କହିଛନ୍ତି ଆଉ ଆଣ୍ଟି ଆମକୁ ଦବ ପଇସା ଆମେ କରିବୁ ବୋଲି
ନାଇଁ ଆମକୁ କେକ୍ ପଠେଇ ଦିଅ
ହଁ
ହଁ
ମୁତଲ ବାଟା ମୁ ମୁବଟା ଫଟା ରଖ ମୁଣ୍ଡ କୁଣ୍ଡଉ ଥିଲି ଏଠେ
ହ
ଆଉ କଣ କହ ଏତିଆ ଆଉ
ହୁଁ
ଓହା ଏଇଟା ମୁଁ ଦେଖେ କ୍ୟାଲେଣ୍ଡର ଟାରେ ମୋର କ୍ୟାଲେଣ୍ଡର ଟାକୁ କିଏ ନେଇଗଲା ନା କଣ କୁଆଡେ ପଳେଇଲା କି ଚାଲିକି କେ ଜାଣି ଭଗବାନଙ୍କୁ ଜଣା ହଁ ପାଇଲି ପାଇଲି ପାଇଲି ଜୁଲାଇ ମାସ ହେଲେ ଜୁନ୍ ଜୁଲାଇ ମାର୍ଚ୍ଚ ଏପ୍ରିଲ ମେ ଜୁନ ଜୁନ୍ ମାସ ଜୁଲାଇ ମାସ ଏଟା ହେଲା ଜୁଲାଇ ଆଜି କେତେ ତାରିଖ ଛଅ ତାରିଖ ଆଜି କିବାର ସଣ୍ଡେ ଅଛି ପାଞ୍ଚ ତାରିଖ ପାଞ୍ଚେ ହେଲା
ହୁଁ
ଅହ ପୂର୍ଣ୍ଣମା ଅଣତିରିଶ ତାରିଖରେ। ଅଣତିରିଶ ତାରିଖରେ ବ୍ୟା ବ୍ୟାସ ପୂର୍ଣ୍ଣମା ଗୁରୁ ପୂଜା। ଆଉଁ ଅଣତିରିଶ ରେ ହେଲା ତିରିଶ ରେ ହଉଛି ଶ୍ରାବଣ ମକ ସବଣ ମକର ହଁଲୋ ଝିଅ। ଏଟା ହୋଉଚି ଆଷାଢ଼ କଣ?
କେବେ ଖୁଡୁରୁ କୁଣୁ ପଡୁଚି।
କେବେ ପଡୁଚି ଖୁଦୁରୁକୁଣୀ।
ହୁଁ।
ଖୁଦରୁକୁୁଣି ରହ ମୁଁ ଦେଖିକିଣା କହୁଚି। ଏଇଥରେ ତମ ମରେଇ ହଉଥିବେ ଆଉ କଣ କି ଆଉ କଣ କି?
କହିଲି।
ହଉଚି ଖୁଦୁରୁକୁଣି ଟା ପଡୁଚି ପ୍ରଥମ ତିରିଶ ତାରିଖରେ ପଡୁଚିତ ଖୁଦୁରୁକୁଣି ବଧେ। ଏରା କାହିଁ ତିରିଶ ର ଲେଖିନାହଁ ଜୁଲାଇର।
ହୁଁ ଜୁଲାଇ ରେ ନୁହେଁ ଲୋ ଅଗଷ୍ଟ ରେ ଦେଖେ।
ଅଗଷ୍ଟରେ ଅଗଷ୍ଟରେ ହେଲେ
ରାକ୍ଷୀ ପୂର୍ଣ୍ଣମା କେବେ?
ଉଁ ଝୁଲଣ ଯାତ୍ରାରେ ସତେଇଶି ତାରିଖ ଆମ ମ ଶିବ ଚତୁଦର୍ଶି ରାକ୍ଷୀ ପୂର୍ଣ୍ଣମା ପଢୁଛି ସତେଇସି ରେ।
ସତେଶି କିବାରେ।
ଆଁ ଗୁରୁବାରେ। ହଁ। ତିରିଶ ତାରିଖ ଖୁ ଖୁ ଖୁ ଖୁଦୁରୁକୁଣି ଉଷା ଆରମ୍ଭ ହେଲା। ତିରିଶ ତାରିଖରେ ଲୋ ଝିଅ ଯୋଉ ଅଗଷ୍ଟ ତିରିସି ରେ ଆରମ୍ଭ।
ଅଗସ ତିରିସି ରେ ଆମର ତେଇଶି ରେ ଧଇବେ। ଆମଟ୍ ତେଇଶିରେ ଧରିବେ।
ଓହୋ। ଏରା ଯୋଉ ଶ୍ରାବଣ ପରେ ଭାଦ୍ରବ ଭାଦ୍ରବ ପରେ ଆସିନ ହଁ।
ହଁ ସତେଇଶ ତାରିଖରେ ହେନା ରାକ୍ଷୀ ପୂର୍ଣ୍ଣମା।
ହଁ।
ଆମର ତିରିଶ ତାରିଖ ର ଏ ଯୋଉ ଏଇ ତେଇଶି ତାରିଖ ରେ ଧରିବେ।
ଓହୋ। ଆଷାଢ ମାସ ଟା ଚାଲୁଚି ଆଉ ନାଇଁ ଆଷାଢ ଅଣତିରିଶରେ ଆ ପୂର୍ଣ୍ଣମା ପଡୁଛି ତିରିଶ ରୁ ଶ୍ରାବଣ ଚାଲିବ ଆଉ।
ହୁଁ।
ହଁ ମନେ ରଖିଥିବା ଦରକାର ଆମର। ଶ୍ରାବଣ ମାସରେ ଭାର ନଉଚୁ ତ ମା ପୁଅ ନଉଚୁ ଯେ ମୁଁ ଦୋ ଗଲା ବର୍ଷ ନେଇନି ଏ ବର୍ଷ ନେବି।
ଏଇ ଅନ୍ତିସ୍ ତାରିଖରେ ନା।
ତିରିଶ ରେ ତ ଅଣତିରିଶ ରେ ହୋଉଚି ଆ ଆଷାଢ଼ ପୁରିବ ତିରିଶ ରେ ହଉଚି ଶ୍ରାବଣ ଚାଲିବ।
ହଁ।
ଆଉ ନବା ଆଉ ଷାବଣ ବାାର ଭାବୁଛି ନେବି କି ନାଇଁ ଭାବୁଚି ଛୁଆ ଟାକୁ ଛାଡ଼ିକି ଏତେ ସମୟ
ସତର ତାରିଖ ତ ସଂକ୍ରାନ୍ତି। ହୁଁ।
ଶୁକୁରୁବାର ସତର ହଁଲୋ ହଁ କର୍କଟ ସଂ କ୍ରାନ୍ତି ଶୁକ୍ରୁବାରେ ଅରୁଆ ଖାଇବ ପୁଣି ଶନିବାର ଖାଇବ।
ହୁଁ।
ଗୁଣ୍ଡିଚା ଯାତ୍ରା ପଡୁଚି ଷୋହଳ ତାରିଖରେ ଯେ?
ଷୋଳ ତାରିଖ ରେ ଗୁଣ୍ଡିଚା।
ହୁଁ ଚବିଶରେ ବାହୁଡା।
ହୁଁ।
ହୁଁ ହଉ ଆଉ ଦେଖିବା ଏଇଠିକି ଯିବୁ ଭାରି ଯତ ରଥାବାତ୍ରା ଦେଖା କରି। ଏଇଠି ହଉଛି ଦିଟା ତିନିଟା ଜାଗାରେ ରଥ ଟଣା ହଉଚି।
ନ ଦିନି ର ରିଟର୍ନ ଯିବେ ନା।
ଆଁ?
ନଅ ଦିନି।
ନଅ ଦିନ ଯେତେବେଳେ ବିକାଶ ଏଇଠି ଥିଲା ନଅ ଦିନ ଯାକ ଅଁ ଖାଏ ମାଉସୀ ମା ମନ୍ଦିରରେ ଦିନରେ। କଣ ପାଇଁ ଆସୁନି ଦିପଅର ଖାଇବା ମରୁ ପଚାରିଲି ତୁ ସବୁଦିନ ନ ଦି ପରେ ଖାଇବା କଣ ପାଇଁ ଖଉନୁ ଏଠି? ନା ହେଠି ମିଳୁଚି କଣ ଖାଇବା।
ଖାଇବା ମିଳୁଥିବ ମା ମା ଏ ଯୋଉ ତାଙ୍କ ଶାଶୁ ଘରେ। ହଁ ନ ଦିନି ଯାକ।
ହଁ। ମାଉସୀ ମା ଦଉଚନ୍ତି ପ୍ରସାଦ ଆଉ, ନଅ ଦିନ ଯାକ ଆଉ ଦେଖିବା କଣ ହଉଚି କୋଉ ଦିନ ମିଳୁଚି। ମୋର ତ ଏଇଠି ସବୁ ସଂକ୍ରାନ୍ତି ରେ ଦଉଚନ୍ତି ଇଁ ଏଁ ଗୋଟେ ମୁଣ୍ଡି ଦେଉଳରେ ସବୁ ସଂକ୍ରାନ୍ତିରେ ଦୋଉଚନ୍ତି ଖାଇବାକୁ ଯେ ଅଁ ଇଛା ହୋ କେବେ ଠୁ ଅଛି। ଏ ଆଲୋ ସବୁ ଲାଇନରେ ଠି ଠିଆ ହେଇଚନ୍ତି। ଗଲା ସଂକ୍ରାନ୍ତି ରେ ଯାଇଥିଲି ଯେ ଲାଇନ ରେ ଛିଡା ହେଇଥି ଲି। ମୋ ମନ ଟା ଥିଲା କହନ୍ତେନି ତୁ ଏଇଠି ଠିଆ ହେଇଥା ମୋ ପୁଅ ଟାକୁ ଆଣିକିନି ଆସେ ଖାଇଦେଇକି ଯିବା ଆ
ହୁଁଁ।
ଆଣିକି ଘରେ ଛାଡି ଦେଇକି ପୁଅକୁ ନେଇକି ଗଲେ ବାପ ପୁଅ ଖାଇକି ଆଇଲେ।
ହୁଁ ହୁଁ
ଆଉ କଣ ଏତି ଆଉ କେବେଠୁ ବାହାଘର ହେଲି ଆସିକି ତେର ବର୍ଷ ତେର ବର୍ଷରେ ଠାକୁରଙ୍କ ଜାଗାରେ ଭୋଗ ଖାଇଥିବି ଗୋଟେ ବର୍ଷ ଏଇ ଯାଇଥିଲି ଦତା ତଳେ ଯାଇଥିଲି ସେଇଠି ସାଇ ବାବାଙ୍କ ପାଖରେ ଖାଇଥିଲି। ଆଉ ଏଇ ଯାଇଥିଲି କାର୍ତିକ ପୂର୍ଣ୍ଣିମା ବେଳକୁ କୋଉଠି ଗୋଟେ ଯାଇଥିଲେ, ଏଇ ଏଇଠି ଜଣେ ଯାଇଥିଲେ ଯେ ଟି ଖାଇଥିଲି ହେତିକି। ଏନ୍ତି ଆଉ।
ଏଇ ଯୋଉ
ଖାଇନି।
ଆମ ପୁଅକୁ ଯେତେ ବର୍ଷ ତ ବାହଘର ସେତେ ବର୍ଷ ହବଣି।
ହଁ ମୋର ଯୋଉ ବାହାଘର ପରେ ପୁଅ ହେଲା ନା। ବାହାଘର ପରେ ପୁଅ ହେଲା।
ନା।
ଏକୋଇସିଆ ହଁ ହଁ ହଁ ହଁ ହଁ ବାହାଘର ପରେ ପୁଅ ହେଲା।
ଏ ମୋ ଜଲିଦେଇ ବାହାଘର ପରେ ତୁ ହେ ବାହା ହେଲୁ।
ସିଏ ଆଗ ବାହାହେଲା।
ହଁ ତାର ଆଠ ମାସ ହେଇଥିଲା ପୁଅ।
ଓ ହୋ ହେଇଥିବ ତାହେଲେ। ତା କେତେ ବର୍ଷ ମୋର ତେର ବର୍ଷ ହେଲାଣି, ତାକୁ ଚଉଦ ବର୍ଷ ହବଣି।
ତାକୁ ଚଉଦ।
ଆଉ ତାହେଲେ ଆଗ ତାହେଲେ ବାହା ବାହାଘର ତେର ବର୍ଷ ହେଲାଣି ଆଉ। ଏଇ ଯୋଉ ପଞ୍ଚୁତୋଳକୁ ବାର ପୁରି ତେର ଚାଲିଲା।
ଆମ ପୁଅକୁ ଏ ଆଉ କଣ ସେପ୍ଟେମ୍ବର ଏକ ରୁ ତାକୁ ଚଉଦ ପୁରିକି ପନ୍ଦର ଚାଲିବ।
ଆଜି ଜୀବନ ପଚାରୁଥାଏ ଜେଜେ ବାପା କେବେ ଗଲେ ଆଉ ଅଜା ଗଲେ କେବେ? ଆଉ ତା ବାପା କହିଲେ ଆଉ ଅଜା ଜେଜେବାପା ଗଲେ ଦିଇ ହଜାର ଆଠ ରେ, ଆଉ କହିଲି ବାପା କୋଉ ମସିହାରେ ଯାଇଚନ୍ତି ମନେ ନାହିଁ, କିନ୍ତୁ କୋଡିଏ ଏକୋଇଶି ବର୍ଷ ଛଅରେ ନାଇଁ?
ହୁଁ।
ଓହୋ।
ଦି ହଜାର ଛଅରେ।
ଦି ହଜାର ଛଅ ରେ ଗଲେ।
ଦି ହଜାର ଛଅ ଡିସେମ୍ବର।
ହଁ ଡିସେମ୍ବର ମାସରେ ନେଇ?
ହୁଁ।
ମା ଇଏ ମାର୍ଗଶିର ମାସରେ ଓଡିଆରେ ମାର୍ଗଶିର ମାସରେ ଯାଇଥିଲେ।
ହଁ ହଁ ଡ଼ିସେମ୍ବର ନା?
ଇଂଲିଶ ରେ ହଁ। ବିକାଶର ଜନ୍ମଦିନ ହେଲା ପଡିଲା। ସେଇ ମାର୍ଗଶିର ମାସ ମାଘ ନକ୍ଷତ୍ର। ବାପାଙ୍କର ଶୁକ୍ଳ ପକ୍ଷ ଷଷ୍ଠୀ ପଡିଲା ସେଇ ତିଥି।
ହୁଁ।
ବାପାଙ୍କ ଜନ୍ମଦିନ ବିକାଶ ର ତା ପୁଅକୁ ଜନ୍ମଦିନ ପାଳୁଚି ତାରିଖ ଧରିକି। କିନ୍ତୁ ବାପାଙ୍କର ଜନ୍ ବଉଳ ଅମାବାସ୍ୟା ଦିନ ବିକାଶର ପୁଅର ଜନ୍ମଦିନ ବଉଳ ଅମାବାସ୍ୟା। ତା ପୂର୍ବଦିନ ଆଉ ଯେତିକି ତାର ବିକାଶ ପୁଅର ହାପିର ହାପିର।
ଫପିଟ ତ ଚାରିରେ।
ହୁଁ କିନ୍ତୁ ବଉଳ ଅମାବାସ୍ୟା ପୂର୍ବ ଦିନ ସିଏ ଜନ୍ମ ହେଇଛି। ତ ତମର ପୁରୁଣା କ୍ୟାଲେଣ୍ଡର ଅଛି?
ତାର
ତମର?
ଆମର ପୁରୁଣା ନା ନୂଆ ଦୁଇହ ଦୁଇ ହଜାର
ପଚିଶରେ ଅଛି ପଚିଶରେ ଅଛି କି?
ହାଁ
ପଚିଶିରେ ଅଛି?
ପଚିଶି ର ନାଇଁ ଦିଇ ହଜାର ଛବିଶ ର ଅଛି।
ବୋଉକୁ ଟିକେ ଦେଖିବୁ କ କ ପଚାରିବୁ ତା ପଚିଶି ଜୁଲାଇ ବାଇଶରେ।